ହ୍ୟାଲୋ ମୋ କଥା ଶୁଣିପାରୁଛ?
ହଁ ହଁ ମୋ କଥା ଶୁଭ ଯାଉଛି?
ହଁ ହଁ ବଢିଆ କ୍ଲିୟର ଶୁଭା ଯାଉଛି ଆଉ କଣ କରୁଥିଲ?
କଣ ପ୍ରୋବ୍ଲେମ୍ ରଉଛି ବୋଧେ?
ନାଇଁ ପ୍ରୋବ୍ଲେମ କଣ କିଛି ନାଇଁ ଆଉ କଣ କରୁଥିଲ?
ଏଇ ରୋଷେଇ ଚାଲିଛି ଆଉ ଚା ବା ବାହାରକୁ ତାଲ୍।
ଓହୋ କଣ ରୋଷେଇ ଚାଲିଛି?
ଏଇ ଅଟା ଚକଟିକି ପୁଅର ଫାଷ୍ଟ ରୁଟି ପଟେ କରିକି ତାକୁ କ୍ଷୀରରେ ପକେଇ ଦଉଛି।
ହୁଁ।
ଏଇ ସାଢେ ଆଠଟା ନଅଟା ଭିତରେ ଖାଇଦଉଛୁ ପୁଅ। ତାପରେ ସନ୍ତୁଳା ହେଇସାରିଲାଣି। ଆଉ ସ୍ୱାମୀ ସନ୍ତୁଳା ଖାଇବେନି। ତାଙ୍କ ଯୋଗୁଁ କୋବି ଆଳୁ ଭଜା ହେଲା ବହୁତ ଖୋଇକି ଶୋଇସାରିଲେ ସାଢ଼େ ନଅଟା ବେକୁ ଯାଇକି ରୁଟି ହେବ ଆଉ।
ଓହୋ ମାନେ ତମେ ଖାଇଲା ବେଳକୁ ମାନେ ଦଶଟା।
ସାଢ଼େ ଦଶ।
ଓହୋ ଗରମ ଗରମ ରୁଟି କରିବ ଖାଇବ।
ହଁ। ଏ ଅଫିସରୁ ଆସିକି ଏବେ ପଳାନ୍ତି ଟିକେ ମାର୍କେଟ ଆଡ଼େ। ଦଶଟା ବେଳକୁ ଯାଇକି ଆସିବେ।
ଆଚ୍ଛା ଆଚ୍ଛା।
ଆସିଲା ପରେ ତା
ଆଚ୍ଛା ଆଚ୍ଛା।
ଶୋଇଲା ବେଳକୁ ଯାଇକି ସାଢେ ଏଗାର ବାର
ଓହୋ ଆଉ କଣ ସବୁ ପରିବା ପକେଇ ସଂ ନ୍ତୁଳା କରିଛ।
ଆମର ସବୁ ପରିବା ପଡ଼େ ଅମୃତଭଣ୍ଡା ଜଉ ବୋଇତି କଖାରୁ, ଗାଜର, ବାଇଗଣ, ବିନ୍ସ ହଉ ଝୁଡ଼ଙ୍ଗ ହଉ
ଆଚ୍ଛା ସବୁ ପରିବା କଣ ସିଝେଇ ଦେଇକି ଛୁଙ୍କ କର ନା
ତାକୁ ହଁ ସିଝେଇ ଦେଇକି ଟମାଟୋ ପଡ଼େ ପିଆଜ ସେ ଟମାଟୋ ଜାରି ଦେଇକି ଛୁଙ୍କ କରନ୍ତି ଜିରା ଲଙ୍କା ଗୁଣ୍ଡ ଲାଷ୍ଟରେ ଦିଅନ୍ତି ଆଉ।
ଆଚ୍ଛା ଆଚ୍ଛା ଗର ଗରମ ବ
ତମର ସେପଟ କେମିତି କରାଯାଏ?
ଆମର ବି ଆମର ବି ଏଇପଟେ ଏମିତି ହୁଏ ସିଝେଇକି ହିଁ ଛୁଙ୍କ କରାହୁଏ ଆଉ।
ଯିଏ ପାଣି ସନ୍ତୁଳା ଟିକେ ଯିଏ ପାଣି ରଖେ କିଏ ଶୁଖିଲାଳିଆ କରେ ଯିଏ ଯେମିତି କରେ।
ଏତେ ସୁଖା ହବ
ହୋ।
ଏବଂ ତା ଆଗ ଟିକେ ଚିନି ପଡ଼େ।
ହଁ ଟିକେ ଯୋଉ କଖାରୁ ଖାରୁ ଟିକେ ଚିନି ପକେଇଲେ ଟିକେ ସବୁ ହଁ ଭଲ ଲାଗେ ଆଉ।
ମୂଁ ଡେଲି ବାପାଙ୍କର ମୁଁ ଯେ ରୋଟି
ଓହୋ।
ଆମର ସବୁ ଅଲଗା ଆଉ।
ଓହୋ ମାନେ ସବୁ ଡେଲି ମାନେ ଶ୍ୱଶୁରଙ୍କ ପାଇଁ ମୁଁ କହିଲି ଶଶୁରଙ୍ଗ ପାଇଁ ଡେଲି ଯାହାହେଲେ ରାତିରେ ସନ୍ତୁଳା?
ହଁ ହଁ ଦିନରେ ବାହାରେ ଖାଆନ୍ତି ନା?
ହୁଁ।
ସେଥିପାଇଁ ଆଗେ ସବୁବେଳେ ସେ ମସଲା ଫସଲା ଖାଇବା ପାଇଁ ମୋତେ ମାନେ ବୟସ ହେଲାଣି ଆଉ ଡାଇଜେସନ୍ ହଉନି ମସଲା ଖାଇବେନି ଭଜା ଭଜା ଏତ ପସନ୍ଦ କ
ନା ସେଇଟା ବି ସନ୍ତୁଳା ଟା ବି ଦେହ ପାଇଁ ଭଲ ସବୁ ପରିବା ରହିଲା ବେଶୀ ତେଲ ମସଲା ନାହିଁ
ନା
ଆମେ ସମସ୍ତେ ବି ରାତିରେ ହାଲକା ଖାଇବା ଉଚିତ୍ ନୁହେଁ କି ମାନ ଆ କିଛି କାମ ନା ନା ତେଣୁ ଡାକ୍ତର କହୁଛନ୍ତି ରାତିରେ ହଁ ଯେତେ ଆମେ ହାଲକା ଖାଇବା ସେତେ ଆମର ହଜମ ଟା ଭଲ ହବ
ଖାଇ ଦବ ବି ସେତେ ଭଲ
ହଁ ଡାକ୍ତର ଏବେ କହୁଛି ସାତଟା ସାଢେ ଟା ସାତଟା ଭିତରେ ଖାଇଦିଅ
ରେ ଖାଇ ଆଜିକାଲି ଲୋକ ତାପରେ ସୋଇ ହ ଆମର ଏଠି ଜଣେ ଅଙ୍କଲ ହେଲେ ସେ ଅଫିସ ରୁ ଆସିଵେ ଆଠ ଟା ସାଢ଼େ ଆଠ ଟା ଆଶଳେ ଶୁଏ ହାତ ବା ଶଲ ଟିକେ ଖାଏ ସେତିକି ଶୋଇଏ ଆଉ ରାତି ସେ ଭାତ ବି ଖାଆ କେବଳ ଗୋଟେ ରବିବାର ଭାତ ଖାଇବେ ନହେଲେ ସକାଳୁ ଉଠିଥାନ୍ତି ଥାନ୍ତି ଅଫିସକୁ ନେଇକି ଯାଆନ୍ତି ବି ରୁଟି
ହୁଁ
ରାତିରେ ଆସିଲେ ସାଲାଡ଼ ହିଁ ପିକଥା
ଉଁ ଆଜ କାଲି ମାନେ ସମସ୍ତ ଟିକେ ଖାଦ୍ୟକୁ ବହୁତ ଜଗିଲେଣି ଆଉ
ଖାସ୍ କରି କିନ୍ତୁ ଦେହ ପା ଖରାପ ହଉଚି ଦେ
ଆଉଛି ଆଉ
ଆପଣଙ୍କର କଣ ଚାଲିଛି
ରୁଟି ଟା ହେଇଯାଇଛି ଆଉ ବନ୍ଧାକୋବି ଆଉ ଆଳୁ ତାକୁ ଟିକେ ସିଝା ହେଇଛି। ଟିକେ ଅଦା ଛେଛା ଟିକେ କରି ପାଉଡର ହାଲକା ଦେଇକି ତାକୁ ଟିକେ ମାନେ ଟିକେ ବଘରା ହବ ଆଉ ମାନେ ଆମର କଣ କି ପୁଅ ସେ ସିଏ ତାର କଣ ଖେଳୁଛି ମାନେ ବାପା ଟିକେ ନା ଜଲଦି ଖାଇ ଦିଅନ୍ତି ହେଲାଣି ସେ ମାନେ ଵେଳେ ବେଳେ ଆଠଟା ହେଇନ ଥିବ ଆଉ ବେଳେ ବେଳେ ସାଢେ ଆଠଟା ହେଇଥିବ କହିବେ ଭୋକ ଲାଗିଲାଣି।
ସେଇଥି ପାଇଁ ଜଲଦି ରୋଷେଇ ସାରି ଥିବେ ବୋଧେ
ମ ବବେ ଆଟା ହେ ମତ ମ
ନେଟୱାର୍କ ପ୍ରୋବ୍ଲେମ୍ ଟିକେ ରହୁଛି ବୋଧେ ତମର କଥା ଅପଡାଉନ ଶୁଭୁଚି।
ହ
ହଁ ଟିକେ ଅପଡାଉନ୍ ଶୁଭୁଚି।
ହଁ ସେ ଟିକେ ନେଟୱର୍କ ପ୍ରୋବ୍ଲେମ ହଉଥିବ ଶୁଭୁଚି।
ହଁ।
ସେଇଥି ପାଇଁ ଆମେ ରୁଟି ଟା କଥା ରୁଟି- ଆ ତାପରେ ପୁଅକୁ ଟିକେ ସନ୍ଧ୍ୟା- ହଁ ସେ କରିକି ଦେଲେ ଆଉ ସେ ଛୁଆଟା କି କଁ କରିବ। ଗରମ ହଉଛି ପ୍ରାୟ ରୁଟି ଟା କରି ଦେଇେଇଥାଉ ଯ- କରିଦେଇଥାଉ। ମାନେ ଖାଇଲା ପୂର୍ବରୁ ଟିକେ ଛୁଙ୍କ କରିଦେଲୁ ହେଇଗଲା ରେ କଁ କି ରୋଷେଇ ସାରିଦେଇକି ମାନେ ଲୁଗାପଟା ଆଉ ମାନେ ଭାରି ଇଏ-
ହଁ ଯୋଉ ଗରମ ହଉଚି ଭାରି ବିରକ୍ତି ଲାଗୁଛି ଗରମ ପାଇଁ
ସେଠିକ ଆମର ରୁଟି ଜଲ୍ଦି ମାନେ ରୋଷେଇ ଟା ଜଲ୍ଦି ଟିକେ ହେଇଯାଏ ବା